ହ୍ୟାଲୋ।
ହ୍ୟାଲୋ।
କ କରୁଛନ୍ତି?
ବସିଛି ଆଉ କଣ କରିବି?
ହୁଁ।
ଆଉ ଆଉ ଏଇ ବସିଚି ଝିଅକୁ ଝିଅ ଗାଧ ଟୁଉସନ୍ ଯାଇଥିଲା ଆସିନି ନା? ଏଇ ଗାଧୋଇକି ଆସିଲେ ତାକୁ ଏଇ ଖାଇବାକୁ ଦେମି ଖାଇଲା। ଖାଇକି ଶୋଇଛି। କହୁଛି ପେଟ କଣ ହଉଚି ଦେଖିବା କଣ ହଉଛି?
ହଁ।
ବିଲୁରୁ ଆସିନାହାନ୍ତି। ଆଉ
ଝିଅ ଏବେ ପାଠ ପଢୁଛି ନା?
ହଁ ପଢ଼ୁଛି ସ୍କୁଲ ଯାଉଛି ବା ପଞ୍ଚମରେ ପଢ଼ୁଛି।
ହଁ। କୋଉ କ୍ଲାସ ତାର?
ତାର ପଞ୍ଚମ।
ଛା।
ଆଉ ଆମ ଘରକୁ ଯେଉଁ ଟିକେ ବାହାରିଥିନୁ ଯାଇପାରୁନୁ କଣ କରି ମୁୁ ଦେଖିବା। ଘରକୁ ଯିମି ବୋଲି ବାହାରିଥିଲୁ ଯାଇପାରୁନୁ। ହଁ ଆମ ଘରକୁ ଏଠି ବାଗା ଲାଗେନି ମୁଁ ଘରକୁ ଗଲେ ବହୁତ ଭଲ ଲାଗେ। ଆମେ ସେଠି ପୁରା ଆମ ଘର ଦୁଆର ମୁହଁ ବଜାରଟ ନା। ଘର ଦୁଆର ମୁହଁର ମାର୍କେଟେ। ଆଉ ସେଇଠି ବି ସବୁ ପରିବା ବିକ୍ରି ହୁଏ। ଆଉ ଯୋଉଁ ପରିବା ଖୋଜିବ ପାଇବ। ଆଉ ରାତି ଦିଟା ଠାରୁ ମାର୍କେଟ ହୁଏ। ମାନେ ଦିନ ଦଶଟା ମଧ୍ଯ ଏଠି ବି ହୋଟେଲ ମୋଟେଲ ଅଛି ବେପାରୀମାନେ ଖାଆନ୍ତି ତାଙ୍କୁ ସୁବିଧା ଭାରୀ। ହ୍ୟାଲୋ।
ଆଚ୍ଛା ଆଚ୍ଛା।
ଆଉ ଆଉ
ତାହେଲେ ଆପଣଙ୍କର ତାହେଲେ ଆପଣଙ୍କର ସବୁ ପନିପରିବା ଲାଗେ?
ହଁ ହଁ। ହଉ ଇଏ ଏତେ ବେଳକେ ଆସିନାହାନ୍ତି ସେ ଆଉ କଣ ରୋଷେଇ ବାସ କରିନି ଆଉ କଣ କରିବି? ବଡ଼ ଝିଅଟାକୁ ବି ଜ ଜର। ତାକୁ ଗୋଟେ ଦେଖିବାକୁ ଜିମି ବୋଲି ମୁଁ କଣ କାମ ସାରିକି ଦେଖିଆ।
କମିନି ଜେଲ।
ନା। କମ ବି ନାଇଁ ଜଇଁ ଭଡାକୁ ପଳାଉଛନ୍ତି ଆଉ କଣ ହଉଛି ଦେଖିଆ
ଆଚ୍ଛା ଆଜି ଯିବେ ନା କଣ ଦେଖିବା ପାଇଁ?
ଟିକେ ତ ଭାବୁଛି ଦେଖିବା କଣ ହଉଛି। ଏଇ ସକାଳୁ ଉଠିଲି ଘରଦ୍ୱାର ଆଜି ଗୁରୁବାର ନା ଘରଦ୍ୱାରକୁ ତାପରେ ଆନ୍ସ ଗାଧେଇକି ଆସି ଆନ୍ସରେ ପୋଛିଲି। ତା କନାଜିିଏ ଆଳୁ ପିଆଜ ତାକୁ ଭାଜି ଦେଇ ସେମାନେ ଖାଇବେ ଜଗିଛି ଏବେ ମୋ ଦିଅର ଖାଇକି ସିଏ ଗଲା। ଆଉ ତାପରେ ଏଇ ଛୁଆ ଗାଧେଇକି ଆାଇଲେ ତାଙ୍କୁ ଖାଇବାକୁ ଦେଲି। ଆଉ ମା ବାପା ପା ଗାଧେଇ ନାହାନ୍ତି ଏପର୍ଯ୍ୟନ୍ତ ବି ଖାଇନାହାନ୍ତି ଆଉ। ସେ ଖାଇନାହାନ୍ତି ଖାଇଲେ ଆ ରୋଷେଇବାସ ହବ ଆଉ। ଆ
ହଁ ସେଇଆ ତ ଆଉ ଏବେ ଜର, ଥଣ୍ଡା ଲାଗି ରହିଛି। ଥଣ୍ଡା ଜର ହଉଛି ବାଗେଈ ସାଗି ରୁହନ୍ତୁ।
ବିଲରେ ବି ମୂଲିଆ କରୁଛନ୍ତି ବିଲରେ ନା ବଛା ବଛି ହଉଛି ମାନେ ବିଲ ସବୁ ଯୋଉ କାକୁଡି କଲରା ସବୁ ମଣିଷ କରୁଛନ୍ତି ତାଙ୍କ ନାଗିବି କଣ ନେବି। ଖାଇବାକୁ କରିବି ଆଉ ଅ ହଉଛି ଦେଖିବା ଆଉ
ହୁଁ।
ଆଉ
ଆଉ ଘରେ ସବୁ ଦେହ ବା କେମିତି ଅଛି ସମସ୍ତଙ୍କର?
ଉଁ ସମାତୀ କର ଭଲ ଅଛି। ଏଇ ମୋ ଦିଅ ଟା କାଇଁ ଭଲ ଲାଗୁନି ଆଜି ଥଣ୍ଡାଳିଆ ଲାଗୁଛି। ବିନ୍ଧୁଛି ଦେହ ହାତ ସବୁ ବିନ୍ଧୁଛି।
ଆଜି ପଖାଳ ପଖାଳ ଖାଆନ୍ତୁନି
ନା ଏ ପଖାଳ ଖାାଇିବିନି। ଭାବୁଛି ଖାଇବିନି ବୋଲି କଣ ହଉଛି ଦେଖିବା।
ପଖାଳ ସାଙ୍ଗ ହେଇ ଖାଆନ୍ତି ନା ଏକଲା ବସିକି ଖାଆନ୍ତି।
ମା ସାଙ୍ଗ ହେଇକି ସେ ଅପା ଆମର ସେ ପୁତୁରା ବୋଉ ଆଉ ମୁଁ ଆଉ ସେ ନାତୁଣୀ ଏମିତି ସମସ୍ତେ ସାଙ୍ଗ ହେଇକି ଖାଉ।
ହୁଁ। ଯା ହ ଭଲ ସାଙ୍ଗ ଇଛହେଲେ ଭଲ ମାନେ ଯେତିକି ଟିକେ ଇଚ୍ଛା ହବ କିନ୍ତୁ ଖାଇବା ପାଇଁ
ସାଙ୍ଗ ହେଇ ଖାଇଲେ ଅଧିକ ଖାଇଦବ।
ହୁଁ।
ହ୍ୟାଲୋ।
ଆଜ୍ଞା।
ସାଙ୍ଗ ହେଇ ଖାଇଲେ ଅଧିକ
ହୁଁ। ଆପଣଙ୍କୁ କୋଉ ଜିନିଷ ଟା ରୋଷେଇ କରିବାକୁ ବେଶି ଭଲ ଲାଗେ?
ମତେ ସବୁ କରିବା ବି ଭଲ ଲାଗେ। କିନ୍ତୁ ମତେ ଆଲୁଦମ ବହୁତ ଭଲ ଲାଗେ। ଆଲୁଦମ କରିବାକୁ ମତେ ବହୁତ ଭଲ ଲାଗେ ଆଉ ଡାଲିଟା ବି ପ୍ରାୟ ଟାଇମ୍ କରେ।
ଆଳୁଦମ୍ କେମିତି କରନ୍ତି?
ଆଳୁକୁ ଫାଷ୍ଟ ସିଝେଇ ଦେବୁ।
ହୁଁ।
ତାପରେ ଚୁପା ଛଡେଇ ଦେଇକି ତାକୁ ତେଲରେ ଭାଜିକି ସବୁ କାଢି ଦବୁ। ତାପରେ ମସଲା କଷି ସାରିଲା ପରେ ମସଲା ସବୁ ବାଟିିଦବୁ ପିଆଜ ପିଆଜ ରସୁଣ ଅଦା ଉଁ ଜିରା ସବୁ ବା ଟିକି ତାକୁ ପ୍ଲେଟକୁ ରଖିଥିବୁ।
ଆଜ୍ଞା।
ତାପରେ ତେଲ ଫୁଟୁଣା ପକେଇକି ସେ ମସଲା ଟାକୁ ପିଆଜ କାଟିକି ରଖିଥିବୁ ପିଆଜ ଟାକୁ ପକେଇକି ଜାରିବୁ ହେଲା ଜାରି ସାଇଲା ତାପରେ ଏ ଯଉ ମସଲା ବଟା ରଖିଥିବୁ ଟେଷ୍ଟେ ପିଆଜ ପେଷ୍ଟ ଟାକୁ ପକେଇବୁ ତାପେରେ ଏ ଯଉ ରସୁଣ ତା ତାପରେ ଧର ଅଦା
ହଁ।
ଅଁ ଆଉ ଓ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ସବୁ ପକେଇକି ମସଲଟାକୁ କଷେଇ ଦବୁ। ମସଲା ଟା ଯେତବେଳେ କଷି ହେଇଯିବ ତାପରେ କଣ କରିବୁ ସେ ଯୋଉ ଭାଜିଥିବୁ ଆଳୁ ଟାକୁ କାଢିଦବୁ ପ୍ଲେଟ କୁ ତା ଦେହରେ ପକେଇଦବୁ ତାପରେ ଅ ପକେଇ ଦେଇକି କଷି ଦେଇକି ତାପରେ ପାଣି ଦେବ ଗୋଟେ ଫୁଟୁଣ ଆସିଲେ ତେଜପତ୍ର ଲୁଣ ସବୁ ପକେଇବ। ତାପରେ ଯେମିତି ତରକାରୀ ମାନେ ଜଳେଇବୁ ବସିକି ଯେମିତି ଝୁଳ ମରି ଆସେ ତମେ ଯେତିକି ମାନେ ରଖିବା କଥା ରଖିବୁ ତାପରେ ତାକୁ ଓହ୍ଲେଇ ଦେଇକି କି ଗରମ ମସଲା ରଖିଥିବୁ ପକେଇଦେବ।
ଆଜ୍ଞା।
ମତେ ବହୁତ ଭଲ ଲାଗେ କିନ୍ତୁ ଆଳୁ ଦମ୍ ଟା।
ଆଉ ଡାଲିଟା ସେମିତି ଧ ଧଣ ଡାଲି କଲେ ପାଣି ଟା ଫୁ ଫୁଟୁଥିବ ଯାଇଟା ଭେଦିକି ରଖିଥିବି ନା ଶୀଘ୍ର ହବ।
ଆଜ୍ଞା ଆ ଆଜ୍ଞା।
ଆଉ ପାଣି ଫୁଟି ସାରିଲା ପରେ ପକେଇକି ଯାଇଟା ତାପରେ ସେ ଫୁଟିବ ଯେତବେଳେ ଫେଣ ଗୁରା ଉପରକୁ ଉଠିବ ଫେଣଗୁରା ସବୁ କାଢ଼ିଦେବି କାଢ଼ିଦବି କାହିଁକି ନା ଡାଲିଟା ରାତି ପର୍ଯ୍ୟନ୍ତ ରହିବ ଗନ୍ଧିଆ ହବନି।
ଆଜ୍ଞା।
ବସିକି ତା ଫେଣ ଗୁରାକ ସବୁ କାଢିଦେବି। ତା ଦେଇକି ତିନିଟା ଯୁ ହେଇ ଆସିବ ଯେମିତି ତା ଫେଣ କାଢିଦେବି ଯେମିତି ହେଇ ଆସିବ ତାକୁ କଣ କରିବି ଗୁଟି ଦେବି ଗୁଟି ଦେଇକିନା ଢାଲି ଦେଇକି ପଘାଳି ଦେବି ପିଆଜ ଫିଆଜ ଦେଇକି ଟମାଟର ଯଦି ଦବା ପିଆଜ ଦବ ତାପ ଭାରି ମଧ୍ୟ ଟେଷ୍ଟି ଲାଗିବ।
ହୁଁ।
ଆଉ ମତେ ଆଳୁ ପିଆଜ ବି ବହୁତ ଭଲ ଲାଗେ ଭାଜିବାକୁ। ଆଉ ଶାଗ ଫାଗ ଏମିତି କହନ୍ତି ବାଗ ଲାଗେନି, କିନ୍ତୁ ଆଳୁ ପିଆଜ ଭାଜି ବିି ଛୁଆଙ୍କ ନାଗି ଛୁଆମାନଙ୍କର ବହୁତ ଭଲ ପାଆନ୍ତି ଆଳୁ ପିଆଜ କୁ।
ହୁଁ। ଯା ହଉ, ଏତେ ସବୁ ରୋଷେଇବାସ ଶିଖିଚନି। ଭଲ ବି ରୋଷେଇ କରୁଥିବେ ଲାଗୁଛି।
ହଁ, ଆଉ ଯୋଉ ଭା ତ ଟା ଏମାନେ ନରମ ପୁତୁ ପୁତୁ ଟିକେ ଖାଆନ୍ତି! ମୁଁ ମୋର ଟାଣ ଟାଣ ଭାତ ତାହଲେ ମୋର ଭଲ। ମୋ ଖାଇବା ସମ୍ପୂର୍ଣ ଅଲଗା ପରକାରେ, ମୁଁ ମୋର ଝୋଳାରେ ମାନେ ଧର ଭାତ ତରକାରୀ ଝୋଳ ସବୁ ଗୋଳେଳି ଗୋଳା ଦେଇକି ଏକାଠି ସେ ଖାଇନି ହେଲା ତାଙ୍କ ମାନଙ୍କ ସାଙ୍ଗରେ ଖାଉନୁ, ତାଙ୍କ ସାଙ୍ଗରେ ଖାଉଛି
ଆଚ୍ଛା।
ତାଙ୍କ ସାଙ୍ଗରେ ଖାଉଛି ନା?
ହଁ।
ଯଉ ସିଏ ସିଏ ଝୋଳ ନଗେଇକି ସବୁ ଖାଉଛନ୍ତି। ମୁଁ ସେମିତି ଲଗେଇ ଖାଏ। ଲାଷ୍ଟ ବେଳକୁ କଣ କରେ! ନା ଯଉ ଝୋଳ ଥାଏ ସବୁ ଗୋଳମଳିକି ଖାଇଦିଏ। ହେଲା
ଆଚ୍ଛା।
ଖାଏ, ଲାଷ୍ଟ ତେଳକୁ ମୁଁ ମନ ଶାନ୍ତି ହେଉନାହିଁ ଯାହା ବି ହେଲେ ମୁଁ ଝୋଳ ଗୋଳେଇକି ଦିଟା ଭାତ ଖାଏ, ନହେଲେ ମୋତେ ଭାଗ ଲାଗିବନି।
ହଁ ଯାହାର ଯୋଉଟା ଅଭ୍ୟାସ। ଭଲ ବି ଝୋଳ ଥିବ ଲାଷ୍ଟକୁ ଗୋଳେଇ ଦେଇକି ଖାଇଦେଲେ ବଢିଆ ଲାଗେ।
ଆଉ ଆଙ୍କ ପାଖରେ ଖାଇଲେ ଆଉ ଇଏ ତ ଚିଡିବେ ପୁରା ଭାତ ସେଇଥିରେ ତରକାରୀ ହେଇଥରେ ଡାଲି ହେଇଥରେ ସବୁ ଇଏ ଏମିତି ଖାଇବାକୁ ଭଲ ପାଆନ୍ତିନି ହେଲା!
ଆଚ୍ଛା।
କହ ଓ ଆମେ ଯେମିତି ଖାଉଛୁ! ସେମିତି ତମେ ଖାଉନ? ମା ତ ଖାଇ ଆସିବନି ହେ ମୋ ପୁତୁରା ହରିକା ସବୁ କାକୁଡି ତୋଳିକି ଆଣିଲେ ଆଜିି କାହିଁ? ବେପାରୀ ଦେଲେଣିି ନେଇପଳେଇ ଆସିଲେ।
କାହିଁକି
କଁପାଇ ବେପରି ଆସିନାହାନ୍ତି କି କଣ? ସେଇଥିପାଇଁ ବୋଧେ ଘରକୁ ଦି ଭାଇ ଆଙ୍କ ନେଇକି ଆସିଲେ। ଆଉ ଧୁଆଧୁଇ କରିବେ ବଜାର ଖାଇ ପି ଗାଧେଇକି ବଜାର ନେଇକି ଯିବେ ଆଉ, ଆଉ କଣ କରିବି
ଆ କାକୁଡି ବେପାରୀ ଆସିକି ନେଇଯାଆନ୍ତି।
ହଁ। ବେପାରି ନେଇଯାଇଥିଲେ ତ ଭଲ ହେଇଥାନ୍ତା।
ହୁଁ, ଆଜ୍ଞା, ବେପାରୀ ଦେଲେ ନେଇଯାଆନ୍ତୁ।
ହୁଁ, ପନିର ହେଇଥିଲେ ଟିକେ ଭଲ ହେଇଥାନ୍ତା।
ଆପଣଙ୍କର କାକୁଡି ତୋଳା ସଇଲା?
ଆଜ୍ଞା।
ମୁଁ କହିଲି ଆପଣଙ୍କର କାକୁଡ଼ି ତୋଳା ସୋଇଲାଣି?
ହଁ ଏ ତୋଳୁଚନ୍ତିତ କାଇଁ ଘରକୁ ଏପର୍ଯ୍ୟନ୍ତ ଆସିନାହାନ୍ତି। ସେ ପୁତୁରା ମାନେ ଆସିଲେଣିି ଆଉ ଇଏ ଆସିନାହାନ୍ତି।
ଆଚ୍ଛା। ଏତେ ଡେରିରେ ଆସିଲେ।
ହୁଁ ବହୁତ ଭୁଲ ତୋଳିବେ ଏକୁଟିଆ ମଣିଷ ତୋଳିଲା ବେଳକୁ ବୋହୁତ୍ ଡେରି ହୁଏ। ମୋ ପୁତୁରା ଦି ଭାଇ ଆମର ଯାଇଥିଲେ ବୋଲି ସିଘ୍ର ତୋଳିଦେଲି ଏ ମାନେ ଏକୁଟିଆ ମଣିଷନା ତୋଳିିଲାକୁ ଟିକେ ଲେଟ୍ ହଉଚନ୍ତି ମୋ ଦିଅର ପଳେଇଚି।
କୁଆଡ଼େ?
ସିଏ କୁଆଖିଆ ଯାଇଚନ୍ତି ସେଏବି ଆସୁ ଆସୁ ଚାରିଟା ହବ।
ଓହୋ।
ଆଉ
କେତେ ବସ୍ତା ତୋଳା ହେଇଚି ଆମ ଯୋଉ ଆପଣଙ୍କ ପୁତୁରାଙ୍କ ଘର?
ଗୋଟେ ବସ୍ତା ମୁଣି।
ଓହୋ।
ହଁ ତୋଳା ହେଇଚି। ଆଉ ଦି ଭାଇଙ୍କ କାଦୁଅ ସାଲୁ ବାଲୁ ହେଇକି ଆଇଚନ୍ତି ମାନେ ଯୋଉ ବସିକି ତୋଳୁନାହାଁନ୍ତି ବିଲରେ ବସିକି ତୋଳୁଚନ୍ତି ଗୋଟା ପୁଣି କାଦୁଅ ହେଇଯାଇଚନ୍ତି ସେମାନେ। ଏତି ଭୋରୁ ଯାଇଚନ୍ତିନା ଦାନ୍ତ ଫାନ୍ତ ଘସିନାହାନ୍ତି ଭାରି ପରିଶ୍ରମ ବସିକି ମାନେ କଲାର ହଉ କାକୁଡ଼ି ଝୁଡ଼ଗ ହୋଉ କି ପୁଟଳ ହୋଉ ତ ବସିକି ନତୋଳିଲେ ହବନି।
ହଁ ନଈଁକି ତୋଳିବାକୁ ପଡ଼ୁଥିବ ଅଣ୍ଟା ଫଣ୍ଟା ଦରଜ ହେଇଯାଇଥିବ।
ହଁ। ଆଉ ଏତୋଳିକି ଆସିଲେଣି ଆଜି ବଜାର ଯିବେ।
ଓହୋ ବେପାରୀ ନେଇନାହାନ୍ତି ବଜାର ନେଇକି ନେବେ।
ବେପାର ନେଇଯାଇଥିଲେ ଭଲ ହେଇଥାନ୍ତା ବେପାରୀତ ଆସିଲେ ନାହେ ବୋଧେ ବର୍ଷା ପାଗ ବୋଲିକି ଆସିନାହାନ୍ତି।
ବୋଧେ।
ଓହୋ ସେଥିପାଇଁ। ଆଉ ଇଏତାଙ୍କର ତୋଳୁଚନ୍ତି ଏତେଳଆଙ୍କ ଘରକୁ ଆସିନାହାନ୍ତି। କି ବଜାର ଯିବେ କି ମଟର ସାହିରେବି ବେପାରୀ ନେଉଚନ୍ତି କାହିଁକି ମଟରସହିରେ ଦେଇଦେବେ ଏମିତି କଁ ହବ ଆଉ।
ତାହେଲେ ଆପଣଙ୍କ ସେଏରିଆଟା ପୁରା ପନିପରିବା ଏରିଆ?
ହଁ। ହୁଏ ଧାନ ହୁଏ ବାଦାମ ହୁଏ। ବିରି ମୁଗ ଏ ସବୁ ସବୁ ଫସଲି ମାନେ ବାର ଫସିଲିବା ସବୁ ହବ।
ପୁରା ମାନେ ନଈ କୂଳିଆ ଏରିଆନା
ଆଚ୍ଛା।
ଆଜି କାଇଁ ମୋଦେହଟା ଜମା ଭଲ ଲାଗୁନି କାଲିରେ ଭାତ ଖାଇ ଦେଇେଇଥିଲି ଖାଲି ମାନ୍ଦା ମାନ୍ଦା ଲାଗୁଚି। ଆଉ ଦେହହାତ ଗୁଡ଼ାବି ବି